ହଁ।
ଶୁଭ ସକ୍ୟାଳ ଆଜ୍ଞା
ଶୁଭ ସକାଳ କୁହ କାହିଁକି ମନେ ପକେଇଛନ୍ତି? ସକାଳୁ ସକାଳୁ
ଆମର ଏକ କମିଟି ଗଠନ ହେଇଛି, ଯାହାକି ପରିବେଶ ସୁରକ୍ଷା ବିଷୟରେ। ସମାଜରେ ସଚେତନ କରିବା ପାଇଁ ଏକ ପଦକ୍ଷେପ ଗ୍ରହଣ - - କିଏ ଆପଣ ସେ କମିଟିରେ ଯୋଗ କରିବାକୁ
ହଁ ଆପଣ ଯୁବ ମାନେ ଏଇଆ କରିଆ ଉଚିତ୍।
ଆଛା ଧନ୍ୟବାଦ। ଆଉ ମୁଁ ଆପଣଙ୍କୁ କହୁଥିଲି ଯେ, ସେଥିରେ ମିଶିବା ପାଇଁ ଆପଣଙ୍କ ଆୟୁ ଉଁ କୋଡିଏ ବର୍ଷରୁ ଊର୍ଦ୍ଧ୍ୱ ହେଇଥିବା ଦରକାର। ଏବଂ ଆପଣଙ୍କୁ ସମାଜ ପ୍ରତି ଭଲ ପାଇବା ରହିଥିବା ମଧ୍ୟ ଦରକାର। ଏବଂ ତମ ଆକାଂକ୍ଷା ଅଭିଳାଷ ଥିବା ଦରକାର ଯେ ସମାଜ ପାଇଁ ଆମ ଅଁ
ହଁ ମୁଁ ତ ସେଇ ଦିଗେରେ କାମ କରି କରି ଆସିଛି ନା ଆଜି ବ ମୋତେ ଛବିଶ ବର୍ଷ ହେଲାଣି।
ଆଚ୍ଛା ତାହେଲେ ଆପଣ ଏକ ଉପଯୁକ୍ତ ଅ ବ୍ୟକ୍ତି ଆମ କମିଟିରେ ଯୋଗ ଯୋଗଦେବା ପାଇଁ ଆଉ ଆପଣ ଆମ କମିଟିର ଅ ପରିବେଶ ବିଷୟରେ କିଛି ଆଲୋ ମାନେ ରହିଛି ଆଉ ଜୀବମଣ୍ଡଳ ବିଷୟରେ ଆମକୁ ତମକୁ ଟିକେ
ହୁଁ ନାଇଁ ଗତ ଗ ତ ଯୋଉ ପରିବେଶ ଦିବସ ଗଲା ଆପଣ ମାନେ କଣ ତା ଦେହରେ ପଦକ୍ଷେପ ନେଇଥିଲେ?
ଆମ ଗତ ପରିବେଶ ଦିବସରେ ଆମେ ଆମେ ଦଶ ହଜାର ଗଛ ରୋପଣ କରିଥିଲୁ ଜଙ୍ଗଲ ଅଞ୍ଚଳରେ ଯାଇକି କିଛିଟା କାର୍ଯ୍ୟ କାର୍ମକର୍ତ୍ତାଙ୍କୁ ନେଇକି ଆମ କମିଟିର କର୍ମକର୍ତ୍ତାଙ୍କୁ ନେଇକି ଏକ ସଭା ମଧ୍ୟ ଆୟୋଜନ କରିଥିଲୁ, ସମାଜରେ ସଚେତନ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଏବଂ ଦଶ ହଜାର ଗଛ ରୋପଣ କରିଥିଲୁ। ଏବଂ କିଛିଟା ଅସାମାଜିକ ତତ୍ତ୍ୱ ଯାହାକି ଆମ ପରିବେଶରେ ଏ ଦୂଷିତ କରିଛନ୍ତି ପରିବେଶକୁ ତାର ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲୁ।
ଆପଣଙ୍କର ଆଗାମୀ ପଦକ୍ଷେପ କଣ ରହିଛି, କଣ କରିବାକୁ ଆପଣ ଯୋଜନା କରିଛନ୍ତି?
ଆମର ଆଗାମୀ ପଦକ୍ଷେପ ହେଲା ପ୍ରତ୍ୟେକ ପଞ୍ଚାୟତରେ ସର୍ବନିମ୍ନ ପାଞ୍ଚ ହଜାର ଗଛ ଲାଗିବା ଉଚିତ୍। ଯାହାକି ମାନେ ବୃହତ ଗଛ ଯାହାକି ଆମ ପରିବେଶ ପାଇଁ ଏକ ଭଲ ସଂଙ୍କେତ। ସୃଷ୍ଟି କରିବ ଏବଂ ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ପା
ହଁ ଠିକ କଥା, ଠିକ କଥା ସେଇଟା କରିବା ଉଚିତ। ତା ସହିତ ଆପଣ ଏଇଆା ଲକ୍ଷ୍ୟ ରଖନ୍ତୁ ଯେ କେମିତି ଆପଣ ଯୋଉ ଗ ଗଛଟା ଅଧିକା କଟା ନ ଯାଉ।
ହୁଁ। ସେଥିପାଇଁ ମଧ୍ୟ ଆମର ଉଦ୍ୟମ ଚାଲିଛି ସରକାରଙ୍କ ସହ ଯୋଗାଯୋଗ ମଧ୍ୟ ଚାଲିଛି ଯେ ବେସରକାରୀ କମ୍ପାନୀ ଆଉ ଆସିକି ତାର ନିଜର ମନ ମାନିଆ ଚଲାଉଛନ୍ତି। ଆଉ ପରିବେଶକୁୁ ନିଜ ଅନୁସାରେ ବ୍ୟବହାର କରୁଛନ୍ତି ଯାହାକି
ନୋ କଣ୍ଟ୍ରୋଭର୍ସି ପଏଣ୍ଟ ହୁଁ।
ଯାହା ପାଇଁ ଏକ ଆମ ସମାଜ ପାଇଁ ଏକ ବିପଦର ସଦୃସ୍ୟ। ଆଉ ସେ ଛାଡ଼ ଆମ କଥା ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି ଆପଣ ଶୁଣନ୍ତୁ। ଜୀବ ଆମର ଆମ ପରିବେଶ ମୁଖ୍ୟତଃ ଚାରୋଟି ମଣ୍ଡଳକୁ ନେଇ ଗଠିତ ହେଇଥାଏ, ଯାହାକି ବାୟୁମଣ୍ଡଳ, ଜୀବମଣ୍ଡଳ, ଜଳମଣ୍ଡଳ ଏବଂ
ଆପଣ ସେଇ ଯୋଉ ଜଳମଣ୍ଡଳ, ବାରିମଣ୍ଡଳ କୁହନ୍ତି ଏୟା ତ?
ଆଜ୍ଞା।
ହଁ ଅଶ୍ମମଣ୍ଡଲ ହଁ ଠିକ ଅଛି।
ବାଜି ଲାନି ହଁ। ପ୍ରଥମେ ଆମର ଆସିବ ଜୀବମଣ୍ଡଳ। ଜୀବମଣ୍ଡଳ କହିଲେ କଣ କହିଲେ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ ବା ଜୀବମଣ୍ଡଳ କୁହାଯାଏ, ଏହି ମଣ୍ଡଳରେ କଣ ରହିଛି ନା ସମୁ ଦ୍ର ହିମପ୍ରବାହ।
ନାଇଁ ଆପଣଙ୍କର ଯୋଉ କମିଟିରେ ସଦସ୍ୟ କେତେ ଜଣ ଅଛନ୍ତି?
ଆମ କମିଟି ରେ ଦଶ ହଜ ପାଞ୍ଚ ହଜାର ର ଉର୍ଦ୍ଧ୍ୱ ସଦସ୍ୟ ଆକ୍ -ଆକ୍ଟିଭ ଯାହାକି ମାନେ ଅଛନ୍ତି।
ହଁ।
ଅଛନ୍ତି ତାପରେ ଆମେ ନାଇଁ ଆମେ ଆମ ମେମ୍ବର ଆମର ଯିଏ ସଦସ୍ୟ ହେବେ ଆମେ ତାଙ୍କୁ ସର୍ବନିମ୍ନ କିଛିଟା ଆମ ଉଁ ଲକ୍ଷ୍ୟ ବିଷୟରେ କହୁ। ଏବଂ ଆମ କମିଟିର ଉଦ୍ଦେଶ୍ୟ ବିଷୟରେ ଜଣାଉ, ଯାହାକି ପ୍ରଥମେ ଆମେ ସମସ୍ତେ ତୁ କୋଉ ଜୀବ ମଣ୍ଡଳ ବିଷୟ ବୁଝିଲେ ନା? ଭୂ ପୃଷ୍ଠରେ ଆମ ଜୀବ ମଣ୍ଡଳର
ଆପଣ ପରିବେଶ ବିଷୟରେ ସଚେତନ ଆଗେ କରାଉଛନ୍ତି। ତାପରେ ଆପଣ ଆପଣ କମିଟି ବିଷୟରେ କହିକି ଆପଣ କାମ କହୁଛନ୍ତି, ଏୟା ତ?
ଆଜ୍ଞା।
ହଁ ଠିକ ଅଛି। ନାଇଁ ଆପଣ ଯୁବ, ଯୁବ ମାନଙ୍କୁ ସଂଗଠିତ କରନ୍ତୁ। ଆମେ ତ ଆପଣଙ୍କ ସହିତ ସଦା ସର୍ବଦା ଅଛୁ, ଆମେ ଏଇ କାମରେ ସବୁବେଳେ ଆମେ ଯୋଗଦାନ କରୁ।
ହଁ ଅଁ
ହଁ, ଆପଣ କଣ କହୁଥିଲେ କୁହନ୍ତୁ?
ମୁଁ କହୁଥିଲି ଜୀବମଣ୍ଡଳର ମୁଖ୍ୟ ଉପାଦାନ ସବୁ ତା ବିଷୟରେ ଆମେ ଟିକେ ବର୍ତ୍ତମାନ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛୁ। ଜୀବ ମଣ୍ଡଳର ଅର୍ଥ -କେବଳ ଜୀବ ଶୁଣନ୍ତୁ? ଜୀବ ମ ଜୀବମଣ୍ଡଳ ଅର୍ଥ କେବଳ ଜୀବ ମାନଙ୍କ ସମଷ୍ଟି ନୁହେଁ, ବୁଝିଲେ। ଏହା ସମଗ୍ର ଜୀବଜଗତକୁ ବୁଝାଇଥାଏ।
ହଁ ଅ
ପରେ ସମସ୍ତ ପରିସଂ ପରିସଂସ୍ଥାକୁ ନେଇ ଗଠିତ। ଜୀବ ମଣ୍ଡଳ ମାନେ ଖାଲି ନୁହେଁ ଯେ -ଆମ ମଣିଷ, ପଶୁ, ପକ୍ଷୀ ଗ ଗ ନହି ଗଛ ଯାହାର ପଶୁ ପକ୍ଷୀ କି ଯୋଉ ନଦୀରେ ଯୋଉ ରହୁଥିବା ତାଙ୍କୁ ସମସ୍ତଙ୍କୁ ନେଇ ଆମ ଜୀବମଣ୍ଡଳ।
ଜୀବଣ୍ଡ କହିଲେ ମାନେ ସମସ୍ତ ଜୈବିକ ଏବଂ ଅଜୈବିକ ପଦାର୍ଥମାନ ନେଇ ଗଠିତ। ଜୈବିକ ମାନଙ୍କରେ ଆମର ଆସିଗଲେ ଯାହାର ଜୀବନ ଅଛି, ଯେମିତିକି ମଣିଷ। ପଶୁ, ପକ୍ଷୀ, ଗଛ ଲତା। ଅଜୈବିକ ସବୁ ଆସିଗଲେ ପାହାଡ଼, ପର୍ବତ ତ ନଇ, ଝର କାହା ବିନା କେହି ବି ମାନେ ଅସମ୍ପୂର୍ଣ୍ଣ।
ଆଛା।
ହ ଆମକୁ ସମସ୍ତଙ୍କୁ ଧ୍ୟାନରେ ରଖିବାକୁ ପଡିବ, ଆଉ ଆମେ ସେପଟେ ଦେଖିବା ଗଛ ଲଗେଇବା, ସେପଟେ ଆମେ ବି ଦେଖିବା ପଶୁ ପକ୍ଷୀ କେହି ହଇରାଣ ନହନ୍ତୁ, ଗଛ ଲଗେଇଲେ ତାଙ୍କ ପାଇଁ ବି ଭଲଦ, ଜଙ୍ଗଲ କଟା ହେଉଛି ବୋଲି ସେମାନେ ଆସିକି ଗାଁରେ ଆକ୍ରମଣ କରୁଛନ୍ତି।
ହୁଁ ନିଶ୍ଚିନ୍ତ ନିଶ୍ଚିନ୍ତ। ତାପରେ ଆମେ ସୌର ଶକ୍ତି ଦ୍ଵାରା ଏହା ପରିଚାଳିତ। ଆତ୍ମନିୟନ୍ତ୍ରଣ କ୍ଷମ ଏକ ପ୍ରାକୃତିକ ସଂସ୍ଥା, ଆମ ଜୀବମଣ୍ଡଳ ଏହା ପୃଥିବୀର ସବୁଠାରୁ ବଡ ପରିସଂସ୍ଥା ଭାବେ ଗ୍ରହଣ କରାଯାଇଛି। କାରଣ ଏଥିରେ ପୃଥିବୀର ସମସ୍ତ ଜୀବ ଅଜୈବିକ ମାନେ ସବୁ ରହିଥିବାରୁ ଏଇଟାକ ଏକ। ବଡ ପରିସଂସ୍ଥା ଏଇ ଜୈବ ସଂଗଠନର ସର୍ବୋଚ୍ଚ ସ୍ତର। ଏହାର ମୁଖ୍ୟ ଉପାଦାନ ହଉଛି
ଆପଣ ବୋଧେ ପଢିବାକୁ ଭଲ ପାଆନ୍ତି, ମତେ ଲାଗୁଛି, ଆପଣ ବହି ବହି ପଢନ୍ତି ବୋଧେ।
ହଁ ଅ ଜୀବଙ୍କ ସମଷ୍ଟି ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଜୀବ ମାନଙ୍କର ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ କୁ ନେଇକି? ଏହା ଗତିିତ, ସେମାନେ ଏକ ନେଇ ସେମାନଙ୍କୁ ନେଇ ଏକ ପରିସଂସ୍ଥା ମଧ୍ୟ ଗଠନ ହେଇଥାଏ, ଓଡ଼ିଶା ତା କହିଲେ କଣ ଶୁଣନ୍ତୁ, ଗୋଟିଏ ଅଞ୍ଚଳରେ ବାସ କରୁଥିବା ସମସ୍ତ ସଜୀବ ଯଥା ଉଦ୍ଭିଦ ପ୍ରାଣୀ ଅଣୁଜୀବ ଓ ନିର୍ଜୀବ ବସ୍ତୁ ଯଥା ପାଣି ମାଟି ପବନକୁ ନେଇ ଏକ ପରିସଂସ୍ଥା ବା ଇକୋ ସିଷ୍ଟମ ଗଠନ କରିଥାନ୍ତି ଜୀବ ମାନେ ଏହା ଏକ ପ୍ରାକୃତିକ ଉପ ପ୍ରାଥମିକ ସଂଖଳ ଏକକ ଯେଉଁଥିରେ ପାରସ୍ପରିକ କ୍ରିୟା ମାଧ୍ୟମରେ ଜୀବ ସମୂହ ଆମେ ଆଗାମୀ ଧାରଣା ଆମର ସୁକିନ୍ଦାରେ ଦବାର ଅଛି ଯାହା ଦ୍ଵାରା କି ଆମେ ସୁକିନ୍ଦାରେ ଜିଲ୍ଲାପାଳଙ୍କୁ ଭେଟିକି ସେଠିକାର ଯଉ ପାହାଡ଼ କ୍ଷୟ ସେ ସମସ୍ୟା ବିଷୟରେ ତାଙ୍କୁ ଟିକେ ଆ ଅବଗତ କରାଇ ସମାଜରେ ଏକ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଗଠନ କରିବା ପାଇଁ, ତାଙ୍କ ପାଖରେ ଏକ ପତ୍ର ଆବେଦନ କରିବାକୁ ଯାଉଛୁ। ଆପଣ ଚାହିଁଲେ ବି ଯୋଗ ଦେଇପାରିବେ ଏବଂ ଆପଣଙ୍କ ସହକର୍ମୀ ଏବଂ ପାଠ୍ୟକର୍ମୀ ମାନଙ୍କୁ ମଧ୍ୟ ଆଣିକି ସେଥିରେ ସାମିଲ କଲେ ଆମେ ଟିକେ ଅଧିକ ଚିର ଉପକୃତ ହୁଅନ୍ତୁ।
ହଉ ହଉ। ଆଉ କଣ ଖବର ଆପଣଙ୍କର କୁହନ୍ତୁ। ଆପଣ ବ୍ୟକ୍ତିଗତ ଜୀବନ କଣ ଚାଲିଛି? ବ୍ୟକ୍ତିଗତ ଜୀବନ କେମିତି କଣ ଚାଲିଛି?
ନାଇଁ ମୋର ସାଙ୍ଗ ଜଣେ ଥିଲା ବୁଝିଲି ନା ତର ମୋର ଗୋଟେ ସାଙ୍ଗ ଥିଲା ତାକୁ ଆମେ ଗେଲେରେ ଡାକୁ ଧଣ୍ଡ ସେ କାଲି ଏକ୍ସପାଡ କରିଯାଇଛନ୍ତି। ଆଉ ଓ। ସିଏ ଟିକେ ବହୁତ ଦୁଷ୍ଟ ହଉଥିଲେ ତେଣୁ ତାଙ୍କୁ ଗୋଟେ ଗ୍ରାମକୁ ଗ୍ରାମ ବାସି ଯାଇ ସେଟା ଟିକେ ଅସଭ୍ୟ ଆଧାର ଆଚରଣ କରିଥିବାରୁ ତାଙ୍କୁ ସେ ସେଠିକାର ଗ୍ରାମବାସୀ ଲାଗେ ପିଟି ପିଟିକି ହତ୍ୟା କରିଛନ୍ତି। ଏହା ଏକ ଦୁଃଖଦ ଖବର। ତେଣୁ ଆମେ ଚାହୁଁଛୁ କୌଣସି ଯୁବପିଢି ଆଉ ଏ ପରି ଅ ବିଶୃଙ୍ଖଳା ନ କରନ୍ତୁ ଯାହା ଦ୍ୱାରା ସମାଜରେ ଏବଂ ଏକ ଅସାମାଜିକ ପରିବେଶ ନ ଗଠନ ହଉ।
ହଉ ଆଉ ଆପଣ ଟିକେ ଧୀରେ ସ୍ଥିରେ କରି ଗପନ୍ତୁ ଆପଣଙ୍କ ଲାଗୁଛି ଦେହ କଣ ହେଇଯାଉଛି ଆପଣଙ୍କ ବୟସ ହେଲାଣି ନା।
ହ ଅ
ଆପଣଙ୍କର ଡାଇବେଟିସ୍ ଆଉ ଆପଣଙ୍କର ମଧୁମେହ କେମିତି କଣ ଅଛି ଏବେ କେତେ?
ମଧୁମେହ ଅବିକା ଏତେ ବୟସ ତ ହେଇଗଲାଣି
ହଁ ଆପଣ କା ବାହାରର ଜିନିଷ ଖାଦ୍ୟ ଫାଦ୍ୟ ବନ୍ଦ କରନ୍ତୁ।
ହଁ ମୁଁ ଖାଉନି ଆଉ ଏଇ ଅସୁବିଧାରେ ରହିଲେ ଆଉ ଯାହା ମିଳୁଛି ତାହା ଖାଇଦଉଛି।
ଥରକ ଯୋଉ ଧାରଣା ଦେଇକି ଆପଣ ଯୋଉ ଆମର ଫଟୋଟି ଆପଣ ଛାଡିଥିଲେ ମୁଁ ବି ଦେଖିଥିଲି ଆପଣଙ୍କର ପେଟ ଫେଟ ବାହାରିଗଲାଣି। ଆଉ ଡାଇବେଟିସ୍ ବି ଅଛି ଆପଣଙ୍କର ଖାଦ୍ୟ ପ୍ରତି ଟିକେ ଯତ୍ନବାନ ରୁହନ୍ତୁ।
ନାଇଁ ମତେ ଟିକେ ମଟନ ଛେଳି କଲିଜା ଟିକେ ଭଲ ଲାଗେ ତ ସେଇଆ କୁ
ନାଇଁ ଭଲ ଲାଗିଲେ ବି ଆ ଆପଣ ତ ଏତେ ପରିବେଶ ବିଷୟରେ ସଚେତନ ସୃଷ୍ଟି କରୁଛନ୍ତି ଆପଣ ନିଜେ ଟିକେ ରହିବେ ନା ସଚେତନ ଆଉ। ନହେଲେ ଆଗାମୀ ଆହୁରି ଆଁ ଷାଠିଏ ବର୍ଷ ହେଲାଣି ଆହୁରି ଅଛି ଆଗକୁ।
ନିଜେ ରୁହନ୍ତି ଯେ କଣ କରିବା ମଣିଷର ଲୋଭ ତ ଅସରନ୍ତି ଆଉ ଦେଖିଲେ ଖାଇବାକୁ ଇ ଛା ହଉଛି ମୁଁ ଖାଇଦଉଛି ଆଉ।
ନାଇଁ ନାଇଁ ଆପଣ ଗୋଟେ ଗୋଟେ ବରିଷ୍ଠ ନାଗରିକ ମେମ୍ବର ହଁ ସଦସ୍ୟ ଆପଣ ଆପଣ ଏମିତି କହିଲେ ଆଉ କଣ ଆପଣ ଯୁବ ଗୋଷ୍ଠୀ କଣ ଶିଖିବେ।
ଓ ଯୁବ ଗୋଷ୍ଠୀ କଣ ଆଜିକାଲି ଯୁବ ଗୋଷ୍ଠୀ ଉପରେ ଭରଷା ଆମର ଉଠିଗଲାଣି। ସେମାନେ ଏତେ ଖରାପ ହେଇଗଲେଣି।
ଆପଣ ତାଙ୍କର ପଥ ପ୍ରଦର୍ଶକ। ଆପଣ କଣ ଏମିତି କହିଲେ କଣ ହବ ହାର ମାନିଲେ ସିଏ ତ ହେଲେଣି। ଆଜିକାଲି ଯେଉ ଯୁଗ କିନ୍ତୁ ଆମେ ତାଙ୍କୁ ବାଟିକୁ ଆଣିବା।
ଆଜ୍ଞା।
ଆଉ କଣ ଖବର କୁହନ୍ତୁ ଆଉ ଆପଣଙ୍କର ପୁଅ ଝିଅ କଣ କରୁଚନ୍ତି?
ହଁ ମୋ ପୁଅ ଝିଅ ଗୋଟେ ଅଛି ବାଙ୍ଗାଲୋରରେ ଅଛି। ଆଉ ଜଣେ ଅଛି ନର୍ଥ କୋରିଆରେ ସିଏ ତାର ଅଛି ସେଠି
ନର୍ଥ କୋରିଆରେ ଯିଏ ଥିଲେ ଏବେ ତାଙ୍କର ବିବାହର ଗଲା କି?
ହଁ ହଁ ତାଙ୍କ ବିବାଘର ଗଲା ଅବିକା ଏଇ ଗୋଟେ ସାଉଥ କୋରିଆ ଝିଅ ସାଙ୍ଗରେ। ଦକ୍ଷିଣ କୋରିଆ ଅ ଝିଅ ସାଙ୍ଗରେ। ତାର ବିବାହର ହେଲା ସେ ତାକୁ ପ୍ରେମ ବିବାହରେ ସେ ପ୍ରେମ ବେବାହରେ ସେ ସମ୍ପୂର୍ଣ୍ଣ ହୋଇଚନ୍ତି। ଆଉ ମୁଁ ବି ଆପଣଙ୍କୁ ବ୍ୟସ୍ତତା ଭିତରେ ତ ମୁଁ ଟି କହିପାଇଲିନି ଆଗା ମୁଁ ମୋ ଓ କନ୍ୟା ହେ କନିଷ୍ଠ ନାଇଁ ନାଇଁ କନିଷ୍ଠ କନ୍ୟା ବାହାଘରରେ ଆପଣଙ୍କୁ ନିଶ୍ଚିନ୍ତ ଡା କବି ଆଉ ମୋ ଝିଅ ଡାକିଲାଣି ମୋ ଝିଅ ଡାକିଲାଣି ରହୁଚି।